ହ୍ୟାଲୋ।
ହ୍ୟାଲୋ।
ବନ୍ଧୁ ଜୟ ଜଗନ୍ନାଥ।
ବନ୍ଧୁ ଜୟ ଜଗନ୍ନାଥ।
ବନ୍ଧୁ ମୋର କହିବାର କଥା ଆପଣ ଏବେ କଣ କରୁଛନ୍ତି?
ବନ୍ଧୁ ଏବେ ଆମେ ଏଠି ବସିଛୁ ଆଉ ଆପଣ କଣ କରୁଛନ୍ତି?
ମୁଁ ମୁଁ ଆସିଥିଲି ଟିକେ ମାମୁଁ ଘରକୁ ମୋର ଆଈର ଦେହ ଅସୁସ୍ଥ ଅଛି।
ଆଜ୍ଞା।
ତେଣୁକରି ଆଈ କି ଦେଖା କରିବାକୁ ମାମୁଁ ଘରକୁ ଆସିଥିଲି। ଖାଇସାରିଲେଣି ବନ୍ଧୁ ଆପଣ?
ହଁ ବନ୍ଧୁ ଆମେ ଖାଇସାରିଲୁ।
କଣ ଖାଇଲେ?
ଆପଣ ଖରାତ ଜୋର୍ ହଉଛି ବନ୍ଧୁ। ପଖାଳ ଖାଇଥିଲୁ ବୋଉ କରିଥିଲେ ସଜନା କଖାରୁ ପକେଇ ଭାଜିଥିଲେ।
ହ
ଆଉ ବନ୍ଧୁ ଆଳୁ ଭର୍ତ୍ତା ଆଉ ବନ୍ଧୁ ବଢ଼ି ଚୁରା ଖାଇଥିଲୁ ଆଉ।
ଆଚ୍ଛା ପୁରା ଓଡିଆଣି ଖାଇବା ଖାଉଚ ଆଉ।
ହଁ ଦେହ ପାଇଁ ପୁରା ସୁସ୍ଥ ପେଟ ବି ଥଣ୍ଡା ରହିବ ଦେହ ପାଇଁ ସୁସ୍ଥ।
ପୁରା ଭିଟାମିିନ୍ ଜିନିଷ ଖାଉଚନ୍ତି ବନ୍ଧୁ।
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ ଘରେ ଦେହ ପା ସମସ୍ତଙ୍କ ଭଲ ଅଛି?
ହଁ ବନ୍ଧୁ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି।
ଆଉ ଆପଣଙ୍କ ଘରେ କିଏ-କିଏ ଅଛନ୍ତି?
ଆପଣ ଆମ ଘରେ ଅଛନ୍ତି ବାପା ଅଛନ୍ତି ଭାଇ ଅଛନ୍ତି ବୋଉ ଅଛନ୍ତି ଆଉ ଭାଇ ଅଛନ୍ତି ଭାଉଜ ଅଛନ୍ତି ପୁଅ ଅଛି ଝିଅ ଅଛି, ଆଉ ବନ୍ଧୁ ଆପଣଙ୍କ ଘରେ?
ଆମ ଘରେ ଆମ ଘରେ ସମସ୍ତେ ଅଛନ୍ତି। ଯେମ୍ତିକି ବାପା ଭାଇ ଭଉଣୀ ସମସ୍ତେ ଅଛନ୍ତି। ଆଉ ତମର ମଧ୍ୟ ବନ୍ଧୁ ବଡ ପରିବାର?
ଆଜ୍ଞା ବନ୍ଧୁ ଆମର ବଡ଼ ପରିବାର, ଆପଣଙ୍କ ଘରେ କିଏ-କିଏ ସବୁ ଅଛନ୍ତି?
ଆମ ଘରେ ଅଛନ୍ତି ବାପା ଭାଇ ବଡ଼ ବାପା ବଡ଼ଉ। ଉଁ ଭଉଣୀ ଏମ୍ତି ସବୁ ଅଛନ୍ତି। ବନ୍ଧୁ ମୋର କହିବାର ହଁ ବନ୍ଧୁ ମୋର ଆଈ ର ଦେହ ଅସୁସ୍ଥ ଥିଲା ତ, ମୁଁ ଆସିଥିଲି ଆଈକି ଟିକେ ଭେଟିବାକୁ।
ଆଜ୍ଞା।
ତାପରେ ଆଉ ବନ୍ଧୁ ମୁଁ ସକାଳୁ ଉଠିକି କୁହନି-କୁହନି ସକାଳୁ ଉଠିକି ବ୍ରଶ୍ କରିକି ଗାଧେଇକି ଉଁ ମାନେ ଖାଲି ପେଟରେ ଆସିଥିଲି, ବାଟିରେ କିଛି ଜଳଖିଆ କରି ତାପରେ ମାମୁଁ ଘରକୁ ଆସିଲି, ଆଇକି ଭେଟି କରିବାକୁ।
ବନ୍ଧୁ ଜଳଖିଆ ଟା ଦେହ ପାଇଁ ଖରାପେ, ଆଉ ଏଇ ଯୋଉ ଖରା ହଉଚି ଆଉ ଦେହ ପାଇଁ ବହୁତ୍ ଖରାପ୍, ପେଟ ଫେଟ ଗରମ୍ ହବ ଗ୍ୟାସ୍ ପ୍ରୋବ୍ଲେମ ବି ବାହାରିବ।
ବନ୍ଧୁ ତମେ କହିବା କଥା ଠିକ ଯେ ବନ୍ଧୁ ହେଲେ କଣ କରିବା? ଭୋକ କଲା ଖାଇବା ପାଇଁ କିଛି ପେଟର ଭୋକକୁ ତ ଅଟକେଇ ହବନି ନା ବନ୍ଧୁ। ତ ସେଇପରି ତ ଘରେ ଟିକେ ତର ତରରେ ରୋଷେଇ ହେଇନଥିଲା। ତ ଖରା ତ ଦେଖୁଛନ୍ତି ଗ୍ରୀଷ୍ମ ପ୍ରବାହ ଯୋଉ ଭଳିଆ। ଘରୁ ବାହାରି ହଉନି, ସେଇପରି ମାନେ ଜଲଦି-ଜଲଦି ତର ତରରେ ଘରୁ ବାହାରି ଆସିଲି ମାମୁଁ ଘରକୁ ଆଇକି ଦେଖା କରିବା ପାଇଁ। ସେଥିପାଇଁ ଉଁ କିଛି ଖାଇନି।
ଆଜ୍ଞା ଆଉ ଯାଇଚନ୍ତି ବାଇକ୍ ନେଇକି ବୋଧେ ଯାଇଚନ୍ତି ଗାଡି ନେଇକି ଯାଇଚନ୍ତି।
ହଁ ବନ୍ଧୁ।
ମୋଟର ଗାଡ଼ି।
ମୋଟର ଗାଡି ନେଇକି ଆସିଚୁ ଆଉ।
ଆଉ ହେଲମେଟ୍ ନେଇଚନ୍ତି ନା?
ହଁ ବନ୍ଧୁ ହେଲମେଟ୍ ତ ମୁଖ୍ୟ ଜିନିଷ। ଏବେ ଯୋଉ ଗାଡି ଯାନବାହାନ ଜୋର ଚାଲୁଛି ନା। କେତେବେଳେ କଣ ହବ ସୁବିଧା ଅଛି ଅସୁବିଧା ଅଛି ଗାଡି ଯଦି ଧକ୍କା ହେଇଯିବ। ମୁଣ୍ଡ ମାଡ ହେଇଗଲେ ମୁଣ୍ଡ ଫାଟ କଟିଯିବ ସେଥିପାଇଁ ନିଜ ନିଜକୁ ସାବଧାନ କରିକି। ହେଲମେଟ ନେଇକି ପିଇିବାକୁ ପଡିବ ତମେ ବି ବନ୍ଧୁ
ବନ୍ଧୁ ଆପଣଙ୍କ ଘର ପାଖରୁ ମାମୁଁ ଘର କେତେ କେତେ ଦୂର?
ଆମ ଘରଠୁ ମାମୁ ଘର ପ୍ରାୟ ହ ହାରାହାରି ପଚିଶ ରରୁ ସତେଇଶ କିଲୋମିଟର।
ସତେଇଶ ମିଟର ଡିଷ୍ଟାନ୍ସ କିଲୋମିଟର ହବ।
ହଁ ବନ୍ଧୁ।
ଆଜ୍ଞା ଏତେ ବହୁତ ଦୂର ହେଇଯାଉଛି ଆଉ ସାଙ୍ଗରେ ପାଣି ବୋତଲ ନେଇଛନ୍ତି ନା ବନ୍ଧୁ?
ହ ବନ୍ଧୁ ପାଣି ବୋତଲରେ ଗ୍ରୀଷ୍ମ ପ୍ରଭାର ପାଣି ବୋତଲ ନ ନେଲେ। ଅଂଶୁଘାତ ହବ ଅଂଶୁଘାତ ହେଲେ ମଣିଷ ମୃତ୍ୟୁ ମୁଖକୁ ବି ଯାଇପାରେ। ତେଣୁକରି ଆପଣ ବି ବନ୍ଧୁ ଯୁଆଡେ ବି ଯାଆନ୍ତୁ ଗ୍ରୀଷ୍ଣ ଋତୁରେ ପାଣି ବୋତଲ ହାତରେ ଛତା ଖଣ୍ଡେ କିମ୍ବା ହେଲମେଟ ଖଣ୍ଡେ ସାଙ୍ଗରେ ନେଇକି ଯିବ।
ଆଜ୍ଞା ସାଙ୍ଗରେ ଛତା ବି ମୁଁ ନେଇକି ଯାଉଛି।
ଲୋକ ଲୋକ ସଚେତନ ହେଲେ ସମାଜ ସଚେତନ ହବ। ତେଣୁକରି ସମସ୍ତେ ସାବଧାନ ହବା ଦରକାର।
ଆଜ୍ଞା ବନ୍ଧୁ। ଆଉ ବନ୍ଧୁ ଆଉ ବନ୍ଧୁ ଆପଣ କେଉଁଠି ଚାକିରିୀ ବାକିରି କେଉଁଠି କରିଥିଲେ କଣ ନା ନାହିଁ?
ହଁ ବନ୍ଧୁ ମୁଁ ଗୋଟେ ଟାୱାର କମ୍ପାନୀରେ ଚାକିରି କରିଥିଲି
ମୁଁ ବି ଟାୱାର ରେ ଚାକିରି କରିଥିଲି ଆପଣ କୋଉ ଟାୟାର ରେ ଚାକିରି କରିଥିଲେ?
ମୁଁ ବନ୍ଧୁ ଜିଓ ଟାୱାର ଚାକିରି କରିଥିଲି।
ଆଚ୍ଛା ଆଚ୍ଛା ମୁଁ ବି ଜିଓ ଟାୱାରରେ ଚାକିରି କରିଥିଲି ଆପଣ
ସେଠାରେ ମୁଁ ଆମ ଘର ପାଖ ଏକ ଛକ ବା ବଜାରରେ ଏକ ଟାୱାର କମ୍ପାନୀ ଥିଲା। ସେଠାରେ ମୁଁ ଚାକିରି କରିଥିଲି ଏବଂ ଫାଇବର ଲଗଉଥିଲି।
ଆଚ୍ଛାା ଜିଓ ଫାଇବର ନା କ ଏୟାରଟେଲ ଫାଇବର?
ଜିଓ ଫାଇବର୍।
ଆଜ୍ଞା ବନ୍ଧୁ। କେତେ କଣ ଯିବାକୁ ପଡିଥିଲା ଡେଲି କେତେଟା କଣ? ଲଗାଉ ଟାୱାର କି ସେ ବିଷୟରେ କିଛି କୁହନ୍ତୁ
ଆମକୁ ମୁଁ ସକାଳ ସାତଟାରେ ବାହାରୁଥିଲି ମୋର ଚାକିର କି ଆଉ ସେଠାରେ ପହଞ୍ଚି ମତେ ଗୋଟେ ଗୋଟେ ଦିନରେ ଲକ୍ଷ୍ୟ ଦିଅନ୍ତି ତିନୋଟି ଫାଇବର ଲଗେଇଦକୁ ତ ମୁଁ ମୋର ଶିକ୍ଷା ପୂରଣ କରିବାକୁ ଯାଏଁ। ଯେଉଁଠାରେ ଫାଇବର ଲାଗେ ସେଠାରେ ପହଞ୍ଚି ମୋ ନିଜର କାର୍ଯ୍ୟକୁ ସାରି ଉ ଦ ଦିନ ଥିବା ଘରକୁ ଫେରିଆସେ। ଏବଂ ପୁଣି ତାପିର ତା ପରଦିନ ଯାଏ ପୁଣି ଉ ପହଞ୍ଚି ଜି ଯାଇ ମୋର କାର୍ଯ୍ୟସ୍ଥଳୀରେ ସେଠାରେ ପୁଣି କଯ୍ୟ କରି ଘରକୁ ବାହାରିଯାଏ ଏମିତି ନିତିଦିନିଆ କାର୍ଯ୍ୟ ଆଉ।
ଆଜ୍ଞା ବନ୍ଧୁ ଆପଣ ତା ଭିତରେ ବି କୋଉଠି ଜଳଖିଆ କି କି କୋଉଠି ଖରାବେଳ ଖାଇବା କି
ଉଁ ଗୋଟାଏ ଫାଇବର ଲାଗିଲେ ମୁ ତିନି ଘଣ୍ଟା ଲାଗିଯିବ। ତିନି ଘଣ୍ଟା ଯାଙ୍କେ ଖରା ବେଳେ ଭୋକ କରିବ। ସକାଳୁ ସିନା ବନ୍ଧୁ ଘରୁ ଜଳଖିଆ ଖାଇ ଦେଇ ପଳଉ କିମ୍ବା ପଖାଳ ଖାଇକି ପଳଉ ଖରା ବେଳେ ତ ଘରକୁ ଫେରିବା ପାଇଁ ମୁଁ ବୋହୁତ୍ ଦୂର ଦୂରକୁ ଯାଏ ଲଗେଇବାକୁ ତ ସେଥିପାଇଁ ପାଖରେ କିଛି ଖାଇବା ଦୋକାନ ଥିଲେ କିମ୍ବା ଜଳଖିଆ ଦୋକାନ ଥିଲା ସେଇଠି ଯାଇକି ମୁଁ ଖାଇଦିଏ।
ଆଜ୍ଞା।
ଆଚ୍ଛା ବନ୍ଧୁ ତମେ କୋଉଠି ଲଗଉଥିଲ ଫାଇବା?
ଆମେ ଆମର ଘର ପାଖରେ ଗୋଟେ କୁଆଖିଆ କୁଆଖିଆ ଅଛି ଆମର ବଜାର ଅଛି। ସେ ବଜାରରେ ଗୋଟେ ଜିଓ ଦୋକାନ ଆମର ଜିଓ ଷ୍ଟୋର ଅଛି। ସେଇଠି ଆମର ରଞ୍ଜନ ବାବୁ ଜଣେ ଅଛନ୍ତି। ତାଙ୍କ ପାଖରେ ମୁଁ ଥିଲି। ଆଉ ଡେଲି ସେମିତି କିଛି ଚାରିଟା ପାଞ୍ଚଟା ଡେଲି ଦିଅନ୍ତି ମୁଁ ତ ଲଗାଇପାରେ ନା ଦୁଇଟା ତିନିଟା ଲଗାଏ। ସିଏ ବି କିଛି ଗେରେ, ଗେରେ ହୁଅନ୍ତି ଡେଲି ତମେ ଲଗେଇବାକୁ ଚେଷ୍ଟ କର ଚାରିଟା ପାଞ୍ଚଟା। ଯେହେତୁ ମୁଁ ନୂଆ, ନୂଆ ଶିଖୁଛି
ବୁଝିଲେ କି ଆଉ ଗୋଟେ ଦିଟା ଏମିତି ଧୀରେ ଧୀରେ ମୋତେ ଜଣେ ଶିଖେଇଲେ ଅଶୋକ ବାବୁ ଗୋଟେ ଲୋକ ଅଛନ୍ତି ଆମର ଶିଖଉଥିଲେ, ତ ସିଏ ଥିଲେ ତାଙ୍କ ପାଖରେ ମୁଁ ରହିକି ଶିଖିଲି। ଶିଖିଲା ପରେ ଦି ଦିନ ପରେ ମୁଁ ଶିଖିବାକୁ ଟ୍ରାଏ କଲି ଶିଖିବା ପାଇଁ ମନ ଲଗେଇଲି, ଲଗିଲି ଯେ ଜଲଦି ଶିଖିବାକୁ ଜଲ୍ଦି ଶିଖିବି।
ଆଚ୍ଛା ବନ୍ଧୁ, ଏ ଆପଣ ପୁରାପୁରି କାଯ୍ୟ ଶିଖି ଯିବେଣି? ଏବେ ତ କିଛି ଅସୁବିଧା ହଉନଥିବ ବନ୍ଧୁ?
ହଁ ଡେଲି ଚାରିଟା ପାଞ୍ଚଟା ବନ୍ଧୁ ଲଗଉଛି, ଯାହା ହଉ ଆମର ହ ଆଜ୍ଞା।
ଏବେ ତ କିଛି ଆପଣଙ୍କର ଅସୁବିଧା ଏବେ ହଉନଥିବ ଠିକ୍ ଯେପରି ଆପଣ କହିଲେ ମୁଁ ପ୍ରଥମେ କାର୍ଯ୍ୟ ଶିଖିବାକୁ ମନ ଲଗେଇଲି। ମନ ଲଗେଇଲା ପରେ ଧୀରେ ଧୀରେ କରି କାର୍ଯ ଟି ଆପଣ
ସଫଳ କଲି। ଆଜ୍ଞା ସଫଳ କଲି।
ଆପଣ କାର୍ଯ ଶିଖିକି ତମେ ଫାଇବର ଲଗେଇଲ।
ଆଜ୍ଞା।
ନିଜକୁ ତ ବୋହୁତ୍ ଖୁସି ଅନୁଭବ ଲାଗୁଥିବ।
ହଁ ବୋହୁତ୍ ଖୁସି ଅନୁଭବ ହଉଛି।
ଏ ଫଳରେ ତମ ପରିବାର ଚଳେଇବା ପାଇଁ ଭଲ ସୁବିଧା ହଉଥିବ।
ଆପଣଙ୍କ ସେପଟେ ଗୋଟେ ଲଗେଇଲେ କେତେ ଟଙ୍କା କଣ ପଇସା ପଡେ?
ଆମର ଗୋଟିଏ ଫାଇବର ଲଗେଇଲେ ପ୍ରାୟ ତିନିଶହ ପଚାଶ ରୁ ଚାରିଶହ ପଚାଶ ଟଙ୍କା ଲାଗେ ମୂଲ୍ୟ।
ଘର ଲୋକ କିଛି ଦଉଥିବେ।
ହଁ ଘର ଲୋକ ଘର ଲାଗି ଘ ବନ୍ଧୁ ଘର ଲାଗି ତ ଚାକିରି କରିବା କଥା ଘର ଲୋକ ଲୋକ ନଲେ କିପରି ଚଳିବେ କିପରି ପରିବାର ଚଳିବ କିପରି ମା ବାପାଙ୍କୁ ଖାଇବାକୁ ଦିଆଯିବ। ତ ସେଇଥିପାଇଁ ବନ୍ଧୁ ଆମେ ଚାକିରି କରୁ।
ଆଜ୍ଞା କେତେ କୋଉ କୋଉ ଗାଁ ସବୁ ଯାଅ ଲଗେଇବାକୁ ବନ୍ଧୁ ଘର ପାଖରୁ?
ପାଖ ଘର ପାଖାପାଖି ଏହିପରି ଆମର
ଗାଁ ସବୁ ଅଛି କଣ?
ଛତିଆ ଉ ଛତିଆ। କୁଆଖିଆ ଜାରେକା ଏ ଏଇଭଳି ଭାବ ଏଇଭଳି ଭାବରେ ଜାଗାକୁ ଯାଇ ମୁଁ ଫାଇବର ଲଗାଏ। ହଁ ବନ୍ଧୁ ବାଲିଚନ୍ଦ୍ରପୁର ବି ମଧ୍ୟ ମୁଁ ଯାଏ ସେଟାରେ ବି ମୋର ଲ ଲୋକଙ୍କ ସହିତ ଚିହ୍ନା ପରିଚୟ ବି ଅଛି।
ଆଜ୍ଞା।
ଏହା ବ୍ୟତୀତ ଉ ବହୁତ ଦୂର ଦୂରାନ୍ତକୁ ଯାଏ ଲଗେଇବାକୁ।
ଆଜ୍ଞା।
ଏବଂ ନିଜର ମଟର ଯାନବାହାନ କୁ ସକାଳୁ ନେଇ ହାତରେ ଛ ହାତରେ ଛତା କଣ୍ଡେ ଧରି ପାଣି ବୋତଲ ଏବଂ ହେଲମେଟ ହେଲମେଟ ନେଇ ମୁଁ ବାହାରି ଯାଏ ମୋର କାର୍ଯ୍ୟକୁ।
ଆପଣଙ୍କ ସହିତ କିଏ ଯାଆନ୍ତି ନା ଆପଣ ଏକୁଟିଆ ଯାଆନ୍ତି?
ବନ୍ଧୁ ଏଇ କାମ ତ ଜଣେ ହିଁ କରିପାରିବେନି। ମୋର ଜଣେ ସାଥି। ସିଏ ଯିବେ ନ ଆସେ ମୁଁ ଏକାପି ଯାଇ କରିଦିଏ କିନ୍ତୁ ସାଥି ଜଣେ ହେଲେ କାର୍ଯ୍ୟ କରିବାକୁ ମନ ଲାଗିବ ଏବଂ ସହଜ ଲାଗିବ।
ସହଜ ବି ଜଲଦି ବି ହେଇଯାଏ।
ସେଥିପାଇଁଁ ଉଁ ଆମେ ଦୁଇ ଜଣ ଯାଉ। ହଉ ବନ୍ଧୁ ମୋର ଉ ଗୋଟେ କଲ ଆସୁଛି। ବା ମୋବାଇଲ ମତେ ଜଣେ ଫୋନ କଲେଣି। ମୁଁ ଆପଣଙ୍କ ସହିତ ଟିକେ ପରେ କଥା ହଉଛି।
ଆଜ୍ଞା ବନ୍ଧୁ ପରେ କଥା ହେବା କିଛି ନାହିଁ ଆଜ୍ଞା ଜୟ ଜଗନ୍ନାଥ ବନ୍ଧୁ ଆଜ୍ଞା।